ପ୍ଳିଲ, ହ୍ୟାଲୋ, ମାଡାମ ଆପଣଙ୍କୁ ମୋ କଥା ଶୁଭୁଚିତ। ହ୍ୟାଲୋ,
ହଁ ମ୍ୟାଡ଼ାମ ନମସ୍କାର। ଆଉ ମ୍ୟାଡାମ ଆପଣ କଣ କରୁସନ୍ତି?
ନାଇଁ ଏଇଠି ବସିଥିଲି ତ, ତ ସେତେବେଳେ ମ୍ୟାଡାମ ଆପଣ ଜାଣିଛନ୍ତି ସେତେବେଳେ ଯୋଉ ରାମ ନାଟକ ହୁଏ ଦେଖିବାକୁ ବହୁତ ଭଲ ଲାଗେ ବୋଲି
ହଁ ମ୍ୟାଡ଼ମ୍।
ଏବେ ତ ଟିଭିରେ ଆଉ ବି ମାନେ ଲୋକ ଟିଭି ଘରେ ବି ଚଲଉନାହାନ୍ତି। କେବଳ ମୋବାଇଲ
ଆଜ୍ଞା ମ୍ୟାଡମ୍ ଆଜିକାଲି ତ ମୋବାଇଲ ହିଁ ବାହାରିଲା ମୋବାଇଲ ଲୋକମାନଙ୍କୁ କୁ ମାନେ ବହୁତ ଇଏ କଲା କିନ୍ତୁ ମୋବାଇଲଟା ଆମ ସୁବିଧା ପାଇଁ ବାହାର କିଛି ଲୋକମାନେ ଯଦି ତାକୁ ଅପବ୍ୟବହାର କରିବେ ମୋବାଇଲର ମୋବାଇଲକୁ ଯଉ କାମରେ ଦରକାର ସେଇ କାମରେ ନ ଲଗାଇ ଅଲଗା କେଉଁ କାମରେ ଲଗାଇବେ ତ ମାନେ ଏଇଟା ଠିକ ନୁହଁ ନା ମୋବାଇଲ ଟା ଯୋଉଥି ହେଇଛି ସେଇ କାମରେ ଲଗେଇବା ଉଚିତ। ଆଜିକାଲି ଲୋକମାନେ ତ ସେ କାମରେ ଲଗଉନାହାନ୍ତି
ଆଜ୍ଞା ମ୍ୟାଡାମ ଆଜି କାଲିକା ଡେଟରେ ମାନେ ସେତେବେଳେ ଘର ମାନଙ୍କରେ କରେଣ୍ଟ ନଥିଲା ହେଲେ ବି ସେଇ ଡିବି ଆଉ ଲଣ୍ଠନ ଶୁଣିଥିବେ ନଥାଏ ଆମେ ବି ପଢିଛେ ଡିବି ଲଣ୍ଠନରେ ବି ଟିଉସନ ସ୍କୁଲ, ଏଇ ଟିଉସନ ଘରେ ଆମେ ପାଠ ପଢିଛେ ସେଇ ଡିବି ଲଣ୍ଠନ ରେ ଏବେ କିନ୍ତୁ କରେଂଟ ଚାଲିଗଲେ ପିଲା ଲାଇନ ନହଲେ ପାଠ ପଢୁନାହାନ୍ତି।
ଆଜ୍ଞା।
ଲଣ୍ଠନ ଲଗେଇକି କିଏ ପାଠ ପଢିବ? କିନ୍ତୁ ସେତେବେଳେ ସେଇ ଡିବି, ଲଣ୍ଠନ ଲଗେଇକି ଆମ ବାପା ଆମ ଜେଜେ ମାନେ ସବୁ ଚଳୁଥିଲେ। ବର୍ଷ ବର୍ଷ ଦିନ ଦିନ ଯୁଗ ଯୁଗ ମାସ ମାସ ଧରିକି ସେମାନେ ସେଇ ଡି ବି ଲଣ୍ଠନ ଘର ମାନଙ୍କ ଲଣ୍ଠନ ସବୁ କିରୋସିନ ଡିବି ଲଣ୍ଠନ ପୋଛା ହୁଏ କପଡାରେ ତ ସନ୍ଧ୍ୟା ବେଳ ପାଇଁ ସଜଡ଼ା ହେଇକି ରଖା ହୁଏ, କି ସନ୍ଧ୍ୟାବେଳେ
ଆଜ୍ଞା ମ୍ୟାଡାମ କଣ କହିଲେ କଣ କହିଲେ
ଏ ଡିବି ଲଣ୍ଠନ କଣ ଆଉ ଦେଖିବାକୁ ପାଉନାହାନ୍ତି କି ଜାଣିବି ପାରୁନାହାଁନ୍ତି ସେ ଡିବି ଲଣ୍ଠନ କଣ? ସେ ଟା ବି ସେ ପୁରୁଣା ଜିନି ଷ ବୋଲି ଲୋକମାନଙ୍କର ଜେଜେବାପା ଆଗେ ସେଇଥିରେ ଚଳୁଥିଲେ। ସେଥିରେ ନଥିଲା ତ ସେଇ ଲଣ୍ଠନ ଧରିକି ଜେଜେବାପା ହେଙ୍କା ବାପା ହାଙ୍କା ସେଇ ଅମଳରେ ସେମାନେ ତାକୁ ଧରିକି ଭାତ ଖାଉଥିଲେ ଚଳୁଥିଲେ ସବୁ କିଛି କରୁ
ଆଉ ଆଜିକାଲି ପିଲେ ଯଦି ମାନେ ଡିବି ଲଣ୍ଠନ କଥା କହିବା କହିବେ ଛି ଡିବି ଲଣ୍ଠଣ କଣ ଲଗେଇକି ଆମେ ପଢ଼ିବୁ, ଆ ତାପରେ ବି ଆଜିକାଲି ବହୁତ ଡେଭଲପମେଣ୍ଟ ହେଇଗଲାଣି, ମାନେ ଆଉ ମାନେ ସବୁ ଜିନିଷରେ ସବୁ ଜିନିଷ ତ ମାନେ ଉନ୍ନତି କରିବାକୁ ଲାଗିଲାଣି। ତ ଲୋକମାନେ ସେଥିପାଇଁ ଆମ ପୁରୁଣା ସଂସ୍କୃତି ପରମ୍ପରାକୁ ସବୁ ଭୁଲି ଯାଉଛନ୍ତି। ଆଉ ଆଜିକାଲି ଲୋକ ମାନେ ଏଇ ରାମ ଲୀଳା ହେଇକା ଦେଖିବାକୁ ପସନ୍ଦ କରୁନାହାନ୍ତି। କି ଭାଗବତ ମାନେ ପଢି ମାନେ ନ ପଢ ପଛେ ଶୁଣିଆକୁ ବି ସେ ମାନେ ଇଛା କରୁନାହାନ୍ତି, କହୁ ଛନ୍ତି ଏଗୁରା କଣ ଶୁଣିବୁ ଯୋଉମାନେ ଶୁଣୁଛନ୍ତି ତାଙ୍କ ଉପରେ ହସୁ ହସୁଛନ୍ତି କିନ୍ତୁ ଏଟା ଭୁଲ କ ଥା ମାନେ ଭାଗବତ ଆମେ ବି କିଛି ଶୁଣିବା ପଢିବା କି ଭାଗବତ ଆମେ ପଢିବା। ଯା ଆମେ ପଢିଲେ ମାନେ ଆମ ମାନେ ଆମ ମନରେ ଶାନ୍ତି ଭାବନା ଆସ ଥିବ ଆମର ଠେକେ ଠାକୁର ବିଶ୍ଵାସି ହେଇପାରିବା, ମାନେ ଆଜିକାଲି ଲୋକମାନେ ଏସବୁ ମାନେ ମାନୁ ହିଁ ନାହାନ୍ତି ଟୋଟାଲି ମାନେ ପ୍ରାୟତଃ ଲୋକ ତ ଆମେ କହି ପାରିବାନି ନା ସବୁ ଲୋକ ମାନୁନାହାନ୍ତି ବୋଲି କିଛିଟା ଲୋକ ମାନୁଛନ୍ତି କିନ୍ତୁ ପ୍ରାୟତଃ ଲୋକ ମାନୁ ହିଁ ନାହାନ୍ତି ଏଇ ଭଗବାନକୁ କିନ୍ତୁ ପ୍ରାୟ ଲୋକ ବିଶ୍ଵାସ କରୁ କରନ୍ତିନି ଭଗବାନକୁ କିନ୍ତୁ ଏଇଟା ଭୁଲ କଥା ମାନେ ସେମାନଙ୍କୁ ଯଦି ଟାଇମ୍ ମିଳୁଛି ଆପଣ ସନ୍ଧ୍ୟାବେଳେ ତ ଯଦି ସନ୍ଧ୍ୟା ଦେଉଛନ୍ତି ଆଟ୍ଲିଷ୍ଟ ଭାଗବତ ଟେ କି ଗୀତାଟେ ହଉ ପଢିବା ନିହାତି ଦରକାର କି ପି ମାନେ ବେଶୀ ସମୟ ନ ହଉ ପଛେ ତମେ ପ-ପଛେ ବେଶି ସମୟ ନଦିଅ ଭଗବାନଙ୍କୁ ଆଟଲିଷ୍ଟ ତ ଦଶ କି ପନ୍ଦର ମିନି ଟି ଭଗବାନଙ୍କ ପାଖରେ ହାତ ଯୋଡିକି ବସିକି ପ୍ରାର୍ଥନା କରିବା ଉଚିତ୍। ଆଜି କାଲି ଆଉ ପ୍ରାର୍ଥନା କାହିଁ କିଏ ପ୍ରାର୍ଥନା କରୁଛି କେହି ବି ନାହିଁ ସମସ୍ତେ ଆଜିକାଲି ମୋବାଇଲ ରେ ବିଜି କେମିତି ଆମେ ଧାଇଁଙ୍କିନି ପୂଜା କରିଦବୁ ଆସିକି ମୋବାଇଲଟା ଧରିକି ବସି ପଡ଼ିବୁ ଆଜିକାଲି ଲୋକମାନଙ୍କ ଚିନ୍ତାଧାରା ହେଉଛି ଏଇଆ।
ଆଜ୍ଞା ମ୍ୟାଡାମ ସେତେବେଳେ ମାନେ ଭାଗବତ ଟୁଙ୍ଗି ଲାଗେ ଆପଣ ଶୁଣିଛନ୍ତି?
ହଁ ହଁ ମ୍ୟାଡାମ ହଁ।
ମାନେ ସନ୍ଧ୍ୟା ହେଲେ ଏଁ ବାପା ଜେଜେବାପା ହେଙ୍କା ମାନେ ଭାଗବତ ଟୁଙ୍ଗି ଲାଗିବ ତ ସେଣୁୁ ତେଣୁ ଘରେ ସ ନ୍ଧ୍ୟା ବେଳେ ଜଲଦି ଭାତହଙ୍ଗା ଖାଇଦେବେ ଖାଇ ଦେଇକି ମାନେ ଭାଗବତ ଯୋଉ ଟୁଙ୍ଗି ଘରେ ଥାଏ ସେମାନେ ଭାଗବତ ଶୁଣିବେ ବୋଲି ସନ୍ଧ୍ୟା ବେଳୁ ମାନେ ଉଁମ୍ ସବୁ ଧୁଆଁ ଧୁଇଁ ହେଇକି ପରିଷ୍କାର ପରିଛନ୍ନତା ହେଇକି ସିଏ ଇଠି ଯାଇକି ଭାଗବତ ଟୁଙ୍ଗି ଶୁଣିବେ ନଅଟା ସାନଟା ଏବେ ଆମେ ସମୟ ବାହାର ହେଇଗଲାଣି ତେଣୁ ସେତେବେଳେ ସମୟର ମାନେ ସୀମା ନଥିଲା ସେମାନେ ଜାଣିନ ଥିଲେ ଯେ ଜେଜେବାପାଙ୍କ ଜାଣିଥିଲେ ଯେ ଦିନ ବାରଟା ହେଲା କି ଦିନ ଗୋଟେ ହେଲା କି ରାତି ନଅଟା ହେଲା ଏଇ ଜିନିଟା ସେ ତେଳେ ସେମାନେ ଜେଜେବାପା ଜାଣିନଥିଲେ ସମୟ ନଥିଲା ସେତେବେଳେ ଘଣ୍ଟାର ମାନେ ନେ ପ୍ରଚଳନ ହେଇ ନଥିଲା ତ ସେମାନେ କହିବେ ଯେ ରା ତି ଅଧ ହେଲାଣି ଆଉ ସଞ୍ଜ ପହର ହେଲାଣି ଆଉ ପାହାନ୍ତା ପହର ହେଲାଣି
ହଁ ମ୍ୟାଡମ୍ ହଁ ମାନେ ସେମାନେ ମାନେ ବହୁତ ମାନେ ବହୁତ ପୁରୁଣା ଲୋକ ସେମାନେ ମାନେ କଣ କହିଲେ ସୂର୍ଯ୍ୟକୁ ଦେଖିକି ହିଁ ଜାଣୁଥିଲେ ମାନେ କେତେଟା ବାଜିଛି ମାନେ ସୁ ହଁ ସୂର୍ଯ୍ୟ ଉଇଁଲେ ସକାଳ ହେଲା କି ସୂର୍ଯ୍ୟ ଆଉଟିକେ ଇଆଡୁ ଘୁଞ୍ଚିକି ଆସିଲେ ଦି ପହର ହେଲା ତାପରେ ଅସ୍ତ ହେଲେ ସନ୍ଧ୍ୟା ବୁଡ଼ି ଆସିଲାଣି ଲୋକମାନେ ଏଇଆ ଭାବୁଥିଲେ। ଆଉ ଆ ମାନେ ଏଁ ଆପଣ ତ ଜାଣିଥିବେ ମାନେ ଗାଁ ଏରିଆ ଟା ବହୁତ ବହୁତ ତ୍ ଭଲ ଲାଗେ ମାନେ
ଆଜ୍ଞା।
ହଁ ମାନେ ସନ୍ଧ୍ୟାବେଳ ଯୋଉ ବୁଡ଼ିଲା ବେଳ ଦୃଶ୍ୟ ବି ବଢ଼ିଆ ଲାଗେ ଦେଖିବାକୁ। ମାନେ ଗାଈ ମାନେ ଯୋଉ ଚରିବାକୁ ଯାଇଥିବେ ଫେରିକି ଆସୁଥିବେ ଘରକୁ ଆଉ ମାନେ ବହୁତ ମାନେ ଗାଁର କେତେକ ସୌନ୍ଦର୍ଯ୍ୟ ମାନେ ଭଗବାନ ସୃଷ୍ଟି କରିଛନ୍ତି। ଆମେ ମାନେ କଣ ସେଇ ସୌ-ସୌନ୍ଦର୍ଯ୍ୟକୁୁ ଦେଖିବା ପାଇଁ କିନ୍ତୁ ଲୋକମାନେ ସେ ସୌନ୍ଦର୍ଯ୍ୟ କୁ ଉପଭୋଗ କରୁନାହାନ୍ତି। ମାନେ ମୋବାଇଲ ଭିତରେ ବସିକି ରହୁଛନ୍ତି। କି ଆଜି ଗୋଟେ ସ୍ଵାମୀ ଗୋଟେ ସ୍ତ୍ରୀ ଭିତରେ ଯୋଉ ଭଲ ପାଇବା ଥାଏ। ସେ ଭଲ ପାଇବା ବି ଆ ଜି ନାହିଁ ମାନେ ଗୋଟେ ଲୋ ଯଦି ମାନେ ତା ସ୍ୱାମୀ ମାନେ ଅଫିସ୍ ଆସୁଛି ତ ତା ସ୍ତ୍ରୀ ତ ମାନେ ମୋବାଇଲ ଟାକୁ ଦେଖି ଦେଖି ଖାଇବାକୁ ନେଇକି ଦୋଉଛି ମାନେ ତାକୁ ଅନୋଉ ବି ନାହିଁ ସେ ମୋବାଇଲ କୁ ହିଁ ଦେଖୁଛି। ଆଉ ତ ଏମିତି ହେଲେ ମାନେ ଭଲ ପାଇବା
ନାଁ ମାନେ ଆଜ୍ଞା।
ଭଲ ପାଇବା ଟା ବହୁତ କମୁଛି ମାନେ ଆଜି ଜି କାଲି ବହୁତ ଭଲ ପାଇବା କମି ଯାଉଛି ଏଇ ମୁଖ୍ୟ କାରଣ ହୋଉଛି ମୋବାଇଲି। ମୋବାଇଲ ମୋବାଇଲ ତ ମାନେ ଖରାପ ନୁହେଁ କିନ୍ତୁ ଲୋକମାନୋନ ତାକୁ ଖରାପ କାମରେ ହିଁ ଲଗୋଉଛନ୍ତି। ହଁ ଅପବ୍ୟବହାର ହିଁ କରୁଛନ୍ତି। ଆଉ ହଁ ମ୍ୟାଡ଼ମ୍।
ହେଲେ ବି ମ୍ୟାଡାମ ମୋବାଇଲ ଏବେ ବାହାରିବା ଦ୍ଵାରା ଲୋକଙ୍କ ସମ୍ପର୍କ ବି କମି ଯାଉଛି କାହିଁକି ନା ସେତେବେଳେ ମୋବାଇଲ ନଥିଲେ ବୋଲି ମାନେ ଦୂର ସମ୍ପକ୍ରିୟ ଅ ତ ଯିଏ ଯାହା ଘରକୁ ବନ୍ଧୁବରଗ ବି ଆସନ୍ତି ତ ସେ କହିକି ଆସିପାରନ୍ତିନି କିନ୍ତୁ ଠିକ ସମୟରେ ଯାଇକି ପହଞ୍ଚି ପାରନ୍ତି। ଆଉ ଏବେ ତ ମୋବାଇଲ ହେଲା ନାଇଁ ମୁଁ ଏବେ ଯାଇପାଇଲିନି, ମୁଁ କାଲି ଯିବି କି ଆଜି ଯିବି କି ସନ୍ଧ୍ୟାବେଳେ ଯିବି ଏମିତି ମାନେ କଥାବାର୍ତ୍ତା ଅ ଏବେ ଆସୁଚି କିନ୍ତୁ ସେତେବେଳେ କଣ ମାନେ ଟେଲ୍ ମାଏ ସେତେବେଳେ ଗୋଟେ ଥାଏ କଣ କହିଲେ, ପୋଷ୍ଟ ଅଫିସରେ ମାନେ ଚିଠି ଦିଆ ଆଦି ତ ସେ ଚିଠି ଦିଆଦିଏ ବି ଆଜିକା ଯୁଗରେ ଆଉ ସେତେ ନାହିଁ। କାହିଁକି ନା ମୋବାଇଲରେ ଏସ ମେ ଏସ କରିଦଲେ। ଏଇ ସେ ମୋ ମେସେଜ କର କୋରିଓଗ୍ରାଫରେ ଆମେ ଇଏ କରିଦେଲେ କିନ୍ତୁ ସେତେବେଳେ ପୁ ମାନେ ଡାକ ପିଅନ ନଥାଏ ଯୋଉ ସିଏ ଯାଇକି ସମସ୍ତଙ୍କ ଦୁଆର ଦୁଆରେ ଚିଠିଟିଏ ଦିଏ। କି ତମର ଚିଠିଟିଏ ଆସିଚି ଗୋଟେ ଲୋକଙ୍କର ଦେହ ଅସୁସ୍ଥ। ତାହେଲେ ସେ ଲୋକଟି ତା ପରଦିନ ସେ ଲୋକକୁ ବନ୍ଧୁ ଘର ହବ ହବୁ ତ ଦେଖିବାକୁ ଯାଏ। ଆଉ ତ ସେଇ ଜିନିଷ ଟା ବି ଏବେ ଆଉ ନାହିଁ ନା। ଏ ଲୋକ ମୋବାଇଲ ଦ୍ଵାରା ବି କେତେଟା ଅପଭୃତ କରୁଛନ୍ତି କି ତା ବ୍ୟବହାର ବି କରିଛନ୍ତି। ଭାଗବତୀ ମ୍ୟାଡାମ ସେତେବେଳେ ଟୁଙ୍ଗି ଶୁଣନ୍ତି ରାତି ଅଧ ଯାକେ ଶୁଣିକି ଆସିକି ଏଇଠୁ ମାନେ ନିଦ୍ରା କରନ୍ତି। ପୁଣି ସକାଳୁ ଉଠିଲେ ତାଙ୍କ ନିତ୍ୟକ୍ରମ ସାରିକି ସେ ତାଙ୍କ ଜଞ୍ଜାଳରେ ବାହାରି ଯାଆନ୍ତି।
ଆଜ୍ଞା ମ୍ୟାଡାମ। ଆଉ ଆଜିକାଲି ପିଲା ତ ଭାଗବତ ଭାଗବତ କଣ ଶୁଣିବୁ, ଭା ଭାଗବତ କଣ ପଢିବୁ ଆମେ? ଏମିତି ହିଁ କହୁଛନ୍ତି ଆଜିକାଲିର ପିଲାମାନେ। କାହିଁକି ନା ଆଜି ଆଜିକାଲି ପିଲାମାନେ ତାଙ୍କ ବାପା ମାଙ୍କୁ ହିଁ ଇଏ କରିବା ମାନେ ତାଙ୍କ ଦୋଷ ଦବା କଥା ଥା ନୁହେଁ, ତାଙ୍କ ବାପା ମାଆଙ୍କୁ ଦୋଷ ଦବା କଥା। ଯେହେତୁ ତାଙ୍କ ବାପା ମା ତାଙ୍କୁ ଛୋଟବେଳୁ ଏଇ ସଂସ୍କାରଟା ଦେଇନାହାଁନ୍ତି କି ଠାକୁରଙ୍କ ପାଖେ ସନ୍ଧ୍ୟାବେଳେ ଦଶ ମିିଣ୍ଟି କି ପନ୍ଦର ମିିଣ୍ଟି ବସିକି ପାଞ୍ଚ ମିିଣ୍ଟି ଖଣ୍ଡେ ବସିକି ପ୍ରାର୍ଥନା କର କି ଗୁରୁଜନ ମାନଙ୍କୁ ପାଦ ଛୁଇଁ ପ୍ରଣାମ କର, କି ମାନେ ମାନେ ଭାଗବତଟେ ପଢ, କି କଣ ମାନେ ତାଙ୍କ ବାପା ମା ହିଁ ତାଙ୍କୁ ଶିଖେଇ ନାହାଁନ୍ତି ବୋଲି ତ ଆମେ ଯେମିତି ଗଢିବା ଗୋଟେ ଛୁଆଟାକୁ ତ ସେ ଛୁଆଟା ସେମିତି ହବ ହିଁ ନା। ତ ସେ ଛୁଆ ତ ସେ ଛୁଆଟାକୁ ଆମ୍ ସେମାନେ ତ କିଛି ଶିଖେଇ ନାହାଁନ୍ତି ତ ସେ ଛୁଆ କଣ ବି କରିବ ମାନେ ତାର ବି କଣ ଭୁଲ? ସିଏ ବି କଣ କରିବ ମାନେ ଛୋଟବେଳୁ ତାକୁ ଶିଖ ଖେଇଥିଲେ, ସିଏ ଆଜିିକି ମାନେ ଏମତି ହେଇଥାନ୍ତା କି ସିଏ ତ ମାନେ କରିଥାନ୍ତା ନା ଠାକୁର ଙ୍କୁ ପୂଜା କରିଥାନ୍ତା, ଇଏ କରିଥାନ୍ତା, ଆଜିକାଲି ପିଲା ସେଗୁଡ଼ା ବି କିଛି କରୁନାହାଁନ୍ତି।
ମ୍ୟାଡ଼ାମ ସେତେବେଳେ ଚାଟ ଶାଳୀ ଥାଏ ଆପଣ ଶୁଣିଥିବେ ମାନେ କକା ହାଙ୍କା ଅମଳ କି ଜେଜେ ହଙ୍କା ଅମଳରେ, ସେମାନେ ସବୁ ଚାଟ ଶାଳୀରେ ପା ପାଠ ପଢନ୍ତି। ତ ଚାଟଶାଳୀ ପାଠ ପଢନ୍ତି, ସେ ଚାଟଶାଳୀରେ ଏବେ ବି ପିଲା ମାନେ ସେତେବେଳେ ପାଠ ପଢିକି ବି ମାନେ ଏ ଶି ଶିକ୍ଷକ ଶିକ୍ଷୟିତ୍ରୀ ହଉଥିଲେ। ଆଜି ସ୍କୁଲ୍ ରେ ପିଲାଙ୍କୁ ସବୁ କିଛି ସୁବିଧା ଦେଇକି ବି, ପିଲା ଭଲ ପାଠ ନ ପଢିକି ବି ମାନେ ମୂର୍ଖ ହେଇଯାଉଛନ୍ତି।
ଆଜ୍ଞା ମ୍ୟାଡମ୍। ଏତେ ସବୁ ସୁବିଧା ଦଉଛି ଗମେଣ୍ଟ, ଗମେଣ୍ଟ ଏତେ ସାରା ସୁ ସୁବିଧା ଦେଲା ପରେ ବି ପିଲାଟି ପାଠ ପଢିବାକୁ ଇଚ୍ଛା କରୁନି। କଣ ପାଇଁ ଇଚ୍ଛା କରୁନି, ତାଙ୍କ ମାନେ ଆପଣ ଜାଣିଥିବେ ଗୋଟେ ଧନୀ ଘର ଲୋକ ପାଖ ଖରେ ବହୁତ ଟଙ୍କା ପଇସା ଅଛି କିନ୍ତୁ ତା ପିଲା ମାନେ ପାଠ ପଢିବାକୁ ଇଚ୍ଛା କରୁନି। କି ପାଠ ପଢୁନି। ମାନେ ଗୋଟେ ଗରିବ ଝିଅଟେ ପା ମାନେ ପାଠ ପଢିବାକୁ ମାନେ ତାର ବହୁତ ଆଗ୍ରହ। ବହୁତ ଇ ଇଚ୍ଛା କିନ୍ତୁ ତା ପାଖେ ପଇସା ନାହିଁ ପାଠ ପଢିବାକୁ।
କିନ୍ତୁ ସେତେବେଳେ ସେଇ କିଛିଟା ଜିନିଷ ନଥିଲା। ସେତେବେଳେ ସେଇ ଚା ଟ ଶାଳୀରୁ ମାନେ ସେମାନେ ପାଠ ପଢିକି ବି କିଛିଟା ମାନେ ଉନ୍ନତି କରୁଥିଲେ।
ହଁ ମ୍ୟାଡ଼ମ।
ଏବେ ସ୍କୁଲ ହେଲା ଆଉ ବଡ ବଡ ମାନେ ପ୍ରାଇଭେଟ ସ୍କୁଲ ହେଲା ମାନେ ନିଜର ସ୍କୁଲ କରିକି କଲେଜ ହେଲେ ବି ପିଲା ମାନେ ପାଠ ପଢିବାକୁ ମାନେ ଅସୁବିଧା ସମ୍ମୁଖୀନ କରୁଚନ୍ତି ଟିଉସନ ବି ସେତେବେଳେ ନଥିଲା ଟିଉସନ ବୋଲି ସେମାନେ କଣ ଜାଣନ୍ତିନି କେବଳ ଚାଟଶାଳିକି ଯାଆନ୍ତି ପାଠ ପଢିକି ଆସନ୍ତି କି ସ୍କୁଲ କୁ ଯାଆନ୍ତି। ଜେଜେ ହଙ୍କା ପଢିଲା ବେଳେ ଚାଟଶାଳୀ ଥିଲା ବାପା ହାଙ୍କା ପଢିଲା ବେଳେ ସ୍କୁଲ ଥିଲା ତ ଆମେ ଏବ କଲା ବେଳକୁ ଆମ ପିଲାମାନେ କି ଆମେ ହଉ ସୁଧା ପ୍ରାଇଭେଟ ସ୍କୁଲ ସବୁ ବାହାରିଗଲା। ତ କିନ୍ତୁ ପଇସା ସାରିକି ପାଠ ପଢିଲେ କମ ପିଲା ତ ପାଠ ପଢିବାକୁ ବି ନା ଜ ଅଛନ୍ତି ପିଲାଙ୍କର ପାଠ ପଢ଼ିବାରେ ଆଉ ଇଚ୍ଛା ନାହିଁ କାହିଁକିନା ସେମାନ ପରା ଦିନ ରାତି ମୋବାଇଲ ଧରିକି ରହିଲେ ଆଉ ପଢ଼ିବାର ଇଚ୍ଛା ଆଗ୍ରହ ଆସିବ କୋଉଠୁ କିନ୍ତୁ ସେତେବେଳେ ପଢିକି ଲୋକ ବି କମ ପାଠ ମାନେ ଉ ଏବେ କମ ପାଠ ହେଲାଣି ହେଲେ ବି ପିଲା
ପରିଶ୍ରମ କରିବାକୁ ଚାହୁଁନାହାନ୍ତି ହଁ ପରିଶ୍ରମ କରିବାକୁ ଚାହୁଁ କିନ୍ତୁ ଆଗ କାଳରେ ବହୁତ ପରିଶ୍ରମ କରିକି ମାନେ ସିଏ ଟିଚର ମାନେ ଟିଚର ଶିକ୍ଷକଟିଏ ଡାକ୍ତରଟିଏ ହେଇପାରୁଥିଲେ କିନ୍ତୁ ଏବେ ପିଲାମାନେ କମ ପାଠ ହେଇକି ବି ପିଲି ପ ପାରୁନାହାନ୍ତି ମାନେ ମାନେ ପରିଶ୍ରମ ହିଁ କରୁନାହାନ୍ତି ମାନେ ଅଳସୁଆ ହେଇଯାଉଚନ୍ତି।
ବହୁତ କମ ପାଠ ହେବେ କିନ୍ତୁ ପିଲା ପଢିବାର ଆଗ୍ରହ ନାହିଁ। ପିଲାଙ୍କର।
ଆଜ୍ଞା ଆଜ୍ଞା ହଉ ମ୍ୟାଡ଼ାମ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା। ମୁଁ ବି ମୋ ଆଡୁ କଲଟି ରଖୁଚି।
ଆଜ୍ଞା। ଆଛା କିଆ